ହ୍ୟାଲୋ ମ୍ୟାମ୍।
ହ୍ୟାଲୋ ମ୍ୟାଡ଼ାମ ନମସ୍କାର ନମସ୍କାର ମ୍ୟାଡା। ହଁ ମ୍ୟାଡ଼ାମ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି ଆଉ କଣ ଖାଇଥିଲେ?
ଆଜି ଆମର ଏ କଲିକ୍ ଜଣ ବନେଇକି ଆଣିଥିଲେ ସ୍ୟାଣ୍ଡୱିଚ୍ ଆଉ ଗାଜର ହାଲ। ବା। ଖାଇ ଦେଇଛି ଆଜି ମୁଁ କିଛି ଟିଫିନ୍ ବନେଇକି ମାନେ ଲଞ୍ଚ୍ ପାଇଁ କିଛି ବନେଇକି ଆଣି ନଥିଲି। ସେ ବନେଇଥିଲେ ତ ଖାଇଲେ ଆଉ।
ଆପଣଙ୍କର ହଁ ମୁଁ ବି ସେମିତି ମୁଁ ବି ମୋର ବି ଆଜି ସେମ୍ ସ୍ୟାଣ୍ଡୱିଚ୍ ହିଁ ଥିଲା। ତ ଆପଣଙ୍କ ସାଣ୍ଡୱିଚ୍ ଭଲ୍ ଲାଗେ?
ହଁ ହଁ ମ୍ୟାଡାମ ଭଲ ଲାଗେ ମୁଁ ତ କେବେ ନିଜେ ଘରେ ନାଇଁ ଯେହେତୁ ମ୍ୟାମ୍ ଭେଜ ଖାଏ ତ ଭେଜ ହିଁ ଭଲ ଲାଗେ ଆଉ।
ଆଚ୍ଛା ଆଚ୍ଛା କେମିତି କଣ ଆପଣ ବନାନ୍ତି ସାଣ୍ଡୱିଚ୍?
ନା ମୁଁ ସେୟା କହୁଛି ବା ମୁଁ କେବେ ଟ୍ରାଏ କରେନି ନିଜେ ଘରେ ଏମତି ଭଉଣୀ ଥରେ କରି ଥରେ ଦିଥରେ କରିଥିଲା ମାନେ ମୋ ନିଜ ଭଉଣୀ ସେଇ ଟାଇମ୍ ରେ ଖାଇଛି। ନିଜେ କେବେ ଟ୍ରାଏ କରିନି କିନ୍ତୁ ସେ ମ୍ୟାାମ୍ ଯୋଉ ଆମର ବନେଇକି ଆଣନ୍ତି। ତାଙ୍କ ପ୍ରୋସିଜର୍ ଟା ମତେ ବହୁତ ହି ଭଲ ଲାଗିଛି ମୁଁ ଭାବୁଛି ନିଜେ ଟ୍ରାଏ କରିବି।
ଆପଣଙ୍କୁ ମିଠା ପସନ୍ଦ?
ହଁ ମିଠା ପସନ୍ଦ କିନ୍ତୁ ମିଠା ଠୁ ବେଶୀ ରାଗ ପସନ୍ଦ।
ଆଚ୍ଛା ରାଗ ରାଗରେ ଏମିତି କଣ ସବୁ ଜିନିଷ ପସନ୍ଦ?
ଗୋଟେ ତ ଗୁପଚୁପ ଆଉ ଗୁପଚୁପ ହିଁ ଭଲ ଲାଗେ ମତେ ଖାଇବା ପାଇଁ।। ଆଉ ମାନେ ରାଗର ସବୁ ଜିନିଷ। ହେଲେ ଟିକେ ବେଶୀ ଡେଲି ଯଦି ଖାଉଛି କହିବା ପାଇଁ ଗଲେ ଗୁପଚୁପ୍ ହଁ ନାଇଁ ଚାଟ୍। ଏଇ ଟାଇପ୍ ର।
ହ। ଆଛା ଆପଣଙ୍କୁ ଅ ମାନେ କେମିତିଆ ଜାଗା ବୁଲିବାକୁ ପସନ୍ଦ ବୁଲିବାକୁ ଆପଣ ପସନ୍ଦ କି?
ହଁ ହଁ ବୁଲିବାକୁ ପସନ୍ଦ ନା ବହୁତ ଇଚ୍ଛା ଅଛି କି ଯୋଉ ଯୋଉ ବାରଟା ଜ୍ୟୋତିଲିଙ୍ଗ ଅଛି। ସେଇ ସବୁତକ ଦର୍ଶନ କରିବା ପାଇଁ କିନ୍ତୁ ଏବେ ଏବେ ମାନେ ଏବେ ପର୍ଯ୍ୟନ୍ତ ଗୋଟେ ବି ଷ୍ଟାର୍ଟ ହେଇନି।
ହଁ। ଆଚ୍ଛା ଠିକ ଅଛି ଆପଣ ଆଶା ରଖନ୍ତୁ ପୁଣି ସେ ଅନୁସାରେ କିଛି ପ୍ଲାନ ବନାନ୍ତୁ।
ମା ଆ ମାମ ଆପଣ କେବେ ବାହାରକୁ ଯାଇ ବୁଲିବା ପାଇଁ ମାନେ ଏମତି ଠାକୁରଙ୍କ ଏତି ମାନେ ପ୍ଲେସସ୍ ସବୁ ଭଗବାନଙ୍କ ମନ୍ଦିର ଫନ୍ଦିର?
ହଁ ମୁଁ ମୁଁ କିଛି କିଛି ଜାଗା ଯାଇଛି। କିଛି ଏରିଆ ବି ବୁଲିଛି ଆଉ ଏମିତି ବି କିଛିଟା ଅଛି। ଆଉ କିଛିଟା ମାନେ ଏମିତି ଅଛି ପ୍ଲାନରେ ଯିବା ପାଇଁ। ଆପଣ କୋଉ ଟାଇପ୍ ର ଜାଗା ପସନ୍ଦ ମାନେ ଅ ପାହାଡ ଏରିଆ କି ବିଚ୍। ବିଚ୍ ଏରିଆ।
ନାଇଁ ମତେ ସେ ମାଉଣ୍ଟେନ ହିଲ୍ ଟାଇପ୍ ର ଜିନିଷ ହିଁ ଭଲ ଲାଗେ ମାନେ। ବିଚ୍ ଅପେକ୍ଷା।
ମାଉଣ୍ଟେନ ଆପଣ ଟ୍ରେକିଂରେ ତାହଲେ ଯା-ଯାଆନ୍ତି?
ମତେ ବହୁତ ପସନ୍ଦ ମାମ୍ କିନ୍ତୁ ସେତିକି ଟା ମତେ ମିଳିନି ମୁଁ ଯାଇପାରୁନି କିନ୍ତୁ ଯଦି ମତେ କ୍ସୋପ ମିଳେ ମାନେ ମିଳିଲା ଫ୍ୟୁଚର ଏବେ ବି ଯଦି ମିଳିଲା ଦେନ୍ ବି ମୁଁ ଯିବି।
ଆଉ ଯୋଉ ବଞ୍ଜି ଜମ୍ପିଂ ଗୋଟେ କରୁନାହାନ୍ତି ମୁଁ ବହୁତ ଦେଖେ ତା ଭିଡିଓ ମତେ ବହୁତ ଇ ଇଛା ସେଗୁଡା କରିବା ପାଇଁ କିନ୍ତୁ ମୁଁ ଯୋଉ ଜାଗରେ ଏବେ ଅଛି ଯୋଉ ମାନେ ଇଏରେ ସେ ଷ୍ଟେଟରେ ସେଇ ଟାଇପ୍ ର ଜିନିଷ କାଇଁ ବଞ୍ଜିଂ ଜମ୍ପିଂ କୋଉଠି ହଉନି ସେଟା ସବୁ ବାହାରେ ହଉଛି ବ ତ ସେଇଥିପାଇଁ ମତେ ଯିବା ପାଇଁ ବି ବହୁତ ଇଚ୍ଛା କି ଆ ମାନେ ସେଇଟା ଟ୍ରାଏ କରିବା ପାଇଁ।
ଆଚ୍ଛା ଆପଣଙ୍କୁ ସବୁ ଆଡ଼ଭେଞ୍ଚର ଜିନିଷ ପସନ୍ଦ।
ବହୁତ ପସନ୍ଦ ମ୍ୟାଡ଼ାମ ବହୁତ ପସନ୍ଦ।
ଆଛା ଆଉ ଆଜି ଆପଣଙ୍କର, ମତେ ବି ଆ ମତେ ଟିକେ ବିଚ୍ ଏରିଆ ଭଲ ଲାଗେ କିନ୍ତୁ ବେଶୀ ସମୟ ମୁଁ ରହିପାରେନି କାହିଁକିନା ଟିକେ ମୋର ସ୍କିନ୍ ଆଲର୍ଜି ଆସିଯାଏ। ଅ ଆଗରୁ ନଥିଲା ବଟ୍ ଏବେ ମତେ ଲାଗୁଛି ଏମିତି ହଉଛି ବୋଲି ମ ମତେ କିନ୍ତୁ ବିଚ୍ ଏରିଆ ବହୁତ ପସନ୍ଦ ଆଉ ସବୁଠୁ କି ଆମେ ଇଭନିଙ୍ଗ ଟାଇମ୍ ରେ ବିଚ୍ ଏରିଆରେ ପୁରା ସାଇଲେଣ୍ଟ ଫିଲ୍ ହଉଥିବ ପୁରା ଆରାମ ଲାଗୁଥିବ।
ଆଚ୍ଛା ଆଚ୍ଛା ସେମିତି ସିଜନ ହିସାବରେ କୋଉ ସିଜନ ଆପଣଙ୍କୁ ଭଲ ଲାଗେ।
ୱିଣ୍ଟର ଭଲ ଲାଗେ ଟିକେ।
ୱିଣ୍ଟର ଭଲ ଲାଗେ ନା।
ୱିଣ୍ଟରରେ ଏ କାହିଁକି ନା ଆମେ ସମର୍ ରୁ କହିବା ଖରା ଖରା ଖାଏ ସିଚୁଏସନ୍ ଆଉ ବ ବର୍ଷାରେ ବି ବହୁତ ରେନ୍ ପ୍ରୋବଲେମ ହୁଏ। କିନ୍ତୁ ସବୁଠୁ ଭଲ ହଉଛି କି ୱିଣ୍ଟର ସିଜିନ। ଯୋଉଥିରେ କିଛି ଅସୁବିଧା ନଥାଏ।
ଆଛା ମତେ ସେ ଯୋଉ ମଝି ପିରିୟଡ଼ ଟା ମ୍ୟାମ ନାହିଁ ଯୋଉଟା ମାନେ କି ୱିଣ୍ଟର ଅ ମାନେ ଯାଉଥିବ। ସମର ଟିକେ ଆସୁଥିବ ମଝି ଟାଇମିଙ୍ଗ ରେ ଯୋଉ ଟାଇପ ମାନେ ଗୋଟେ କଣ କହିଲନା ବେଶୀ ଗରମ ହଉଥିବ ଆଉ ପୁଣି ଟିକେ ଟିକେ ଶୀତ ଲାଗୁଥିବ ସେଇ ଟାଇପ ର ଯୋଉ ପିରିୟଡ଼ ଟା କଣ କହନ୍ତି ସେଇ ସିଜନ ଟା ମତେ ତେ ଭଲ ଲାଗେ।
ଆଛା ଆପଣଙ୍କ ଏମତି ସିଜିନ ପସନ୍ଦ।
ଆଜ୍ଞା ଆଜ୍ଞା।
ଶୀତ ଦିନେ ବି କିଛି ଟେନସନ ନଥାଏ ନା ଆଉ ବୁଲାବୁଲି ପାଇଁ ସେଇଟା ହଉଛି ବହୁତ ହି ଭଲ ସମୟ।
ଆଜ୍ଞା।
ଆଉ ଆ ଆଛା ଆପଣ ସେ ସିଜନରେ ଆ କଣ କଣ ଆପଣଙ୍କ ଏରିଆରେ ମାନେ ଭଲ ଖାଇବା ମି ମିଳେ ସବୁ
ମାନେ ୱିଣ୍ଟର ସିଜନ କଥା କହୁଛନ୍ତି?
ହଁ।
ୱିଣ୍ଟରରେ ସେମିତି କିଛି ଖାସ୍ କଥା ତ କାଇଁ ମାନେ ମନେ ପଡୁନି କି ସେମତି କିଛି କଣ ମାନେ ଭଲ ଖାଇବା ମିଳେ। ସେମିତି କିଛି ଆଇଡିଆ ନାହିଁ ମ୍ୟାମ୍, ସବୁବେଳେ ତ ସେଇ ରେଗୁଲାର ଚାଲିଥାଏ ମୁଁ ଏ ମତି ମତେ ଲାଗୁଛି ମେ ବି ମୁଁ ଏତେ ମାର୍କ କରିନି କି ଏଠି କଣ କଣ ଖାଇବା ମିଳେ କଣ ନାହିଁ ବୋଲି। ଆପଣଙ୍କ ଏରିଆରେ ମ୍ୟାମ୍ ସେମତି କିଛି ଅଛି?
ୱିଣ୍ଟରରେ ଆକଚୁଆଲି ମୋଷ୍ଟଲି ଏମତି ଫ୍ରୁଟ୍ସ ଫ୍ରୁଟ୍ସ ତ ମିଳେ କିନ୍ତୁ ମତେ ସ୍ପେସିଆଲି ୱିଣ୍ଟରରେ ସବୁ ଟି ଟିକେ ଗ କାଇଁ ନା ବହୁତ ଥଣ୍ଡା ଥାଏ ନା। ଗରମ ଜିନଷ ଖାଇବା ପାଇଁ।
ହଁ-ହଁ-ହଁ ତାପରେ ଆମ ଗରମ ଜିନିଷର ମୋର ମନେ ପଡିଲା ଆକଚୁଆଲି ମ୍ୟାମ୍ ମ ମତେ ଚାହା ବହୁତ ପିଆ ଭଲ ଲାଗେ, ମାନେ କ ଚା ଲଭର ଆପଣ କହିପାରିବେ। ଆଉ ତ ମତେ ଲାଗେ ମୁଁ ଦିନକୁ ବୋଧେ ଦିଥର ଚା ନ ପିଇଲେ ମୁଁ ମୋ ହେଡେକ ହେଇଯାଏ ମାନେ ଏତେ ଆ ଆଡିକେଡ ମୁଁ। ହଁ ମୁଁ ଜାଣିଛି ସେ ଜିନଷଟା ଖରାପ ଯେ, କିନ୍ତୁ ଭଲ ଲାଗେ।
କୋଉ ଟାଇପର ଚା ପିଅନ୍ତି ମସଲା ଟି, ଲେମନ ଟି?
ହୁଁ ନର୍ମାଲ ଆମର ଅଦ୍ରକ ବାଲା ପୁରା ମାନେ ଯେମତି ଅଦା ୱାଲା ମାନେ ଯେମତି ନର୍ମାଲ ଟି ଯୋଉଟା କହିପାରିବେ।
ଆପଣ ନିଜେ ବନାନ୍ତି?
ହଁ ହଁ ଚା ମତେ ବହୁତ ବଢିଆ ସେ ବନେଇ ଆସୁଚି।
ଆଚ୍ଛା ଆଉ ଆପଣଙ୍କୁ ମ୍ୟୁଜିକ ଶୁଣିବା ପସନ୍ଦ।
ହଁ ମ୍ୟୁଜିକ ବହୁତ ପସନ୍ଦ ଶୁଣିଆ ପାଇଁ।
କୋଉ ଟାଇପର ମ୍ୟୁଜିକ ଶୁଣନ୍ତି?
ହଁ ପ୍ରାୟ ଏମତି ମୁଁ ଶ୍ରେୟା ଘୋସେଲ ଆଉ ଅରିଜିତଙ୍କ ଗୀତ ହିଁ ଶୁ ଶୁଣେ ଆଉ କେତେବେଳେ ମୁଡ୍ ଯଦି ପୁରା ଏଇ ଟାଇପର ଥାଏ। ସେମିତି ଟିକେ ରିମିକ୍ସ ଫିମିକ୍ସ ସେଇ ଟାଇପର।
ହ ଆଚ୍ଛା ମ୍ୟୁଜିକ ଶୁଣଛନ୍ତି ମାନେ ଆପଣଙ୍କୁ ଡ୍ୟାନ୍ସ ବି ରିମିକ୍ସ ଶୁଣଛନ୍ତି ମାନେ ଆପଣଙ୍କୁ ତ ଡ୍ୟାନ୍ସ ବି ପସନ୍ଦ ଥାଏ।
ଡ୍ୟାନ୍ସ ପସନ୍ଦ ନାହିଁ ବା ମାନେ ପସନ୍ଦ ତ ଅଛି ବଟ ହୁଏନି ମୋ ଦ୍ଵାରା। ମୁଁ କେବେ ଟ୍ରାଏ ବି କରିନି ମତେ ଲାଗେ ହବନି ତ ଟ୍ରାଏ ବି କରିନି କେବେ।
ବାରାତ୍ର ଯାଇଛନ୍ତି।
ନା ନା ମତେ ଲାଗୁଚି ସେ ବାରାତ୍ର ବୋଧେ ମୋଠୁ ହିଁ ଷ୍ଟାର୍ଟ ହବ। ଆମ ଘରକୁ ଆଣେ ଦେଖିବା ପାଇଁ ଗଲେ। ବାରାତ ମତେ ଲାଗୁଚି ବହୁତ ପଛରେ ମତେ ନଚିବାକୁ ଟାଇମ ମିଳିବ।
ଓ ଆଚ୍ଛା ଆଚ୍ଛା।
ମାନେ ସବୁ ଜିନିଷଟା ମୋଠୁ ହିଁ ଷ୍ଟାର୍ଟ ହବ।
ଆଚ୍ଛା ବଢିଆ ଇଣ୍ଟ୍ରେଷ୍ଟିଙ୍ଗ ଜିନଷ। ଓକେ ଆଉ ଆପଣ ଫି ଟାଇମରେ ସବୁ କଣ କରନ୍ତି କାମ?
ଫ୍ରି ଟାଇମରେ ମ୍ୟାମ୍ ଏମତି। କଣ କହିବି ଟିକେ ମତେ ଏମତି ସର୍ଟ ଷ୍ଟୋରି ଲେଖିବା ପାଇଁ ଭଲ ଲାଗେ। ତ କେତେବେଳେ ମୁଡ୍ ସେମତି ଥିଲେ କୋଉ ଟ ପିକ ଉପରେ ରାସ୍ତାରେ ଦେଖିକି ଯାଇଥିବି ସେଇ ଟପିକ୍ ଉପରେ ଟିକେ ଦି, ତିନି, ଚାରି ଲାଇନ ଏମତି ଲେଖେ। ସେଇଟା ହିଁ ଗୋଟେ ଭଲ ଲାଗ ନହେଲେ ବୁକ୍ସ ପଢିବା ପାଇଁ ଭଲ ଲାଗ ଡିଫରେଣ୍ଟ ଡିଫରେଣ୍ଟ ଟାଇପ୍ସର, ଏବେ ଜଣେ କଣ ଏ କଲିକ ଜଣେ ସେ ରେକମେଣ୍ଡ କରଥିଲେ ଗୋଟେ ବୁକ୍ ଅଛି ଯା ଜ୍ଞସେନୀ ତାକୁ ପଢିବା ପାଇଁ ଏବେ ତ ଥିଲା ସେଇଟା ହିଁ ପଢୁଚି।
ଆପଣ ଯାଜ୍ଞସେନୀ ପଢୁଛନ୍ତି, ଆଚ୍ଛା ମୁଁ ବି ଯାଜ୍ଞସେନୀ ଅଲରେଡି ପଢି ସାରଚି। ମୁଁ କଲେଜ ଟାଇମରେ ପଢେ, ହଁ ବହୁତ ହି ବଢିଆ ଲାଗିବ ସେ ବହିଟା। ଆଉ ବହୁତି ଜିନଷ ଶିଖିବାକୁ ମିଳିବ, ଆଉ ପୁରା ଆପଣଙ୍କୁ ମାନେ ବହୁତ ଟାଇପର ଆପଣଙ୍କ ମନରେ ଇମୋସନ ଆସିବ। ଆଉ ଯେତେବେଳେ ପଢି ସାରିବେ ନା ମାନେ ବହୁତ ବଢିଆ ଲାଗେ ସେଠି।
ହଁ ମୱଡିଙ୍ଗା ଗୋଟେ ଡିଙ୍ଗ ଗୋଟେ ଏମିତି ଅଛି ମାନେ ପୁରା ମାନେ ହାର୍ଚିପ ସେଇ ଟାଇପ ମାନେ ବୁଝା ପଡୁନି ପଢିଲା ଆପଣ ବୁଝିପାରିବେନି ଆପଣ କିନ୍ତୁ ତାକୁ ରିପିଟକଲେ ବୁଝି ପାରିବେ କି ତା ଭିତରେ ମାନେ ଜିନିଷଟା ମାନେ ଅଛି ଯଦି ଭାଲ୍ୟୁ ସେ ଜିନିଷ ଟା ଯୋଉ କହୁଛନ୍ତି।
ନେଷ୍ଟ ଲାଇନ ବି ତାକୁ ରିଲେଟ କରିକି ଅଛି। ଆପଣ ଯଦି ଫାଷ୍ଟ ଟ ନ ବୁଝିପାରୁଛନ୍ତି ସେକେଣ୍ଡରୁ ବୁଝିବାକୁ ପଡିବ।
ଆଚ୍ଛା ନା ମୁଁ ତ ଏବେ ପଢିବା ଷ୍ଟାର୍ଟ କରିଚି। ସେ ବିଷୟରେ ଆପଣଙ୍କୁ ଡିଟେଲସ କହିପାରିବେ କି ତା ମାନେ କଣ ଅଛି କାହା ଉପରେ ମୁଁ ଯେତିକି ପଢିକି ଜାଣି ପାରୁଛି କି ସେଟା ବୋଧେ ଦ୍ରୌପଦୀଙ୍କ ଉପରେ ନା ଆଉ କିଛି ଅଛି କି ଏମାନଙ୍କ ଭିତରେ?
ହଁ ଦ୍ରୌପଦୀଙ୍କ ଉପରେ ଅଛି ଆକ୍ଚୁଲି ଦ୍ରୌପଦୀଙ୍କର ଅନ୍ୟ ନାଁ ହିଁ ଯଜ୍ଞସେନୀ। ତ ତାଙ୍କର ପୁରା ଆକ୍ଚଲି ଏମତି କହିବାକୁ ଗଲେ ତାଙ୍କର ଲାଇଫ ଷ୍ଟୋରି ବିଷୟରେ ଏଠି ଗୋଟେ ଲେଖା ଅଛି। କିନ୍ତୁ ସେଟାକୁ ବିଭିନ୍ନ ଆଙ୍ଗେଲ ଦେଖିକି ଅଛି ଯେମିତି କିି ତାଙ୍କର ବିବାହ ଠାରୁ ଆରମ୍ଭ କରିକି ତାଙ୍କର ଯେତେ ଯେତେବେଳେ କି ତା ତାଙ୍କର ସ୍ଵାମୀ ମାନେ ଗଲେ ସ୍ୱର୍ଗ ଯାତ୍ରାକୁ ସେଇ ସମୟର ଯାହାବି ପରିସ୍ଥିତି ଏଇ ସବୁ ବିଷୟରେ ଲେଖା ହେଇଛି ଆଉ କିଛି କିଛି କୃଷ୍ଣଙ୍କର ବାଣୀ ମଧ୍ୟ ଲେଖା ହେଇଛି।
ଆଜ୍ଞା।
ଦୌପଦୀଙ୍କୁ ଅ କୃଷ୍ଣା ବି କୁହାଯାଏ। କାହିଁକି ନା ସେ
ଆଚ୍ଛା ହଁ କୃଷ୍ଣା ମ୍ୟାମ୍ ହଁ ମ୍ୟାମ୍ ପଟିକୁଲାର୍ ଏଇ ୱ। ଡ଼ ଟା ହଁ କୃଷ୍ଣା ନା ବୋଲି।
ତେଣୁ ବହୁତ ହିଁ ଇଟ୍ରେଷ୍ଟିଙ୍ଗି ଲାଗିବ ଆପଣ ପଢିବେ ବହୁତ ହି ଭଲ ଲାଗିବ ଏନଯଏ ବି କରିବେ। ଆଉ ବହୁତ କିଛି ଶିଖିବାକୁ ମିଳିବ କାହିଁ ନା କିଛି କିଛି ବାଣୀ ମଧ୍ୟ କୃଷ୍ଣଙ୍କର ଅଛି।
ଆଚ୍ଛା ତମେ ମତେ ନା ଗୋଟେ ଟପିକି ଉପରେ ଜାଣିବାର ଅଛି। ଚି ଆକ୍ଚୋଲି ସେଇ ଜିନିଷ ମାଡା଼ମ୍ ମୁଁ ଆକ୍ଚୋଲି ମୋର ଜଣେ ଭଉଣୀ ଲାଗିବେ ସେ କରିବା ପାଇଁ ଚାହୁଁଚନ୍ତି। କିନ୍ତୁ ସେଇ କୋର୍ସଟା ବିଷୟରେ ମୋର ଏତେ ନଲେଜ୍ ନାଇଁ ତ ସେଇ ବିଷୟରେ ମୋତେ ଟିକେ କିଛି କହିପାରିବେ କି ମୁଁ କହୁଛି ଆପଣଙ୍କୁ ସେ କୋ ପଟିକୁଲାର୍ ତ ମନେ ପଡ଼ୁନି ଏମିତି ସବୁ ଅଛି। ଇଏସ୍ ନାଁ?
ହଁ ହଁ ଇମେଜ୍ ଡ଼ବୁଲ କଣ ମୁଁ ଶୁଣିଛି କୌଣସି ଗୋଟେ କୋର୍ସ ଅଛି? ଡ଼ିରେକେଟ୍ଲି ମାଷ୍ଟର ଡିଗ୍ରୀ ସୋଆଲ ୱ। କ୍ ଉପରେ ଅଛି। ମାଷ୍ଟର ଡିଗ୍ରୀ ସୋସିଆଲ ୱ। କ୍ର ଉପରେ ଅଛି। ଯୋଉଥିରେ କି ଆପଣ ମାଷ୍ଟର କରିପାରିବେ କଲେ ସେଥିରେ ଆପଣଙ୍କର ଏନଯିଓ ରିଲେଟେଡେ଼ ଯବ୍ କରିପାରିବେ।
ଆଚ୍ଛା ତ ତାର ଫ୍ୟୁଚର ଅଛି।
ହଁ ସେଇଥି ପାଇଁ ଆପଣ ରହିଲେ। ଗମେଣ୍ଟ କିମ୍ବା ପ୍ରାଇଭେଟ୍ ଏଇ ତରଫରୁ ମଧ୍ୟ ଚାକିରି ଗୁଡ଼ା କରିପାରିବେ କିଛି କିଛି ଏନଯିଓ ସେମାନେ ପାଟ୍ ଟାଇମ୍ ଇନ୍ ଟନ୍ ସିପି ଦଉଛନ୍ତି। ଆଉ ଯବ୍ ମଧ୍ୟ ଦଉଛନ୍ତି ଭଲିଣ୍ଟର ବାକ୍ ମୋତେ କରିପାରିବେ।
ଆଜ୍ଞା ଆଚ୍ଛା। ମାନେ ତାର ଡ଼ିୟୁରେସନ କେତେ ଡିୟୁରେସନ କେତେ ଟାଇମ୍ ରୁହେ ମାନେ କେତେ ବର୍ଷ?
ମ୍ୟାଡ଼ାମ ସେଇଟା ଟୁ ଇୟର୍ସ ର ଅଛି ଆପଣ ଚାହିଁଲେ ରେଗୁଲାର ମଧ୍ୟ କରିପାରିବେ ନହଲେ ଚାହିଁଲେ ଡିଷ୍ଟାନ୍ସ ହିସାବରେ ବି ମଧ୍ୟ କରି ପାରିବେ। ହଁ ଡ଼ିସିଷ୍ଟାଣ୍ଟ ରେ କିନ୍ତୁ ଆପଣ ଯେତେ ଯେତେ ପ୍ରାକ୍ଟିକାଲ କରିବେ ନା ସେ ପ୍ରାକ୍ଟିକାଲ ଯଦି ଆପଣ କରୁଛନ୍ତି ତାହେଲେ ଆପଣଙ୍କର ଏକ୍ସପିରିଏନ୍ସ ବଢ଼ିବ। କିନ୍ତୁ ଯଦି ଆପଣ ଏମିତି ପଇସା ଦେଇକି ବା ଚିଟ୍ କରିକି ପ୍ରାକ୍ଟିକାଲ କରିବେ ତାହେଲେ ଆପଣ ଆପଣଙ୍କ ମା ତ ଆସିଯିବେ, କିନ୍ତୁ ଆପଣଙ୍କୁ ସେଥିରେ ଟିକେ ନଲେଜ୍ ଗେନ୍ ହେଇପାରିବ ନାହିଁ। ତେଣୁ ଆପଣ ଯଦି ନିଜେ କୌଣସି କୋର୍ସ କରିବାକୁ ଚାହୁଁଛନ୍ତି, ତାପରେ ଡିଟେଲସ ରିସର୍ଚ କରିବେ ତା ପାଇଁ ନିଜେ ମନ ଦେଇକି ପ୍ରିପାରେସନ୍ କରିବେ।
ଆଚ୍ଛା ଆଚ୍ଛା। ଠିକ୍ ଅଛି ମ୍ୟାମ। ଠିକ୍ ଅଛି, ମୁଁ ତାକୁ ଏଇ ବିଷୟରେ କହିବା ପାଇଁ ମାନେ ବୁଝେଇବି ମ୍ୟାମ୍। ଇଆଡ଼େ ଗୋଟେ ଭଲ ଜିନିଷଟେ, ଏଇଟା ଗୋଟେ ଭଲ ଅପସନ୍ ଟେ, ଯୋଉଟାକି ମୁଁ ଜାଣିନଥିଲି, ଯୋଉଟା ବି ମୋ ପାଇଁ ପୁରା ନୂଆ। ଥ୍ୟାଙ୍କ ୟୁ ମ୍ୟାଡ଼ମ୍। ଆପଣ ମତେ ହେଲ୍ପ କଲେ ଏଇ ବିଷୟରେ ଜାଣିବା ପାଇଁ। ଠିକ ଅଛି ମ୍ୟାମ। ରଖୁଛି ମ୍ୟାମ ତାହେଲେ, ଆଜ୍ଞା। ଆଜ୍ଞା ମ୍ୟାମ୍ ଆଜ୍ଞା।